ହ୍ୟାଲୋ।
ହଁ ହ୍ୟାଲୋ।
ମୁଁ କହିଲି ନେଟୱାର୍କ ପାଉନି କି ତମ ଘରକୁ?
ନା ନେଟୱାର୍କ ଆସୁନି ବା ବର୍ଷା ହଉଚି।
ବର୍ଷା ହଉଚି?
ହଁ ବର୍ଷା ହେଲାଣି କେତେବେଳୁ ଚାରିଟା ବେଳୁ ବର୍ଷା ହେଲାଣି। ଚାରିଟା ବେଳଠୁ ବର୍ଷା ହେଲାଣି ଏ ଏ ପର୍ଯ୍ୟନ୍ତ ଛାଡୁନାହିଁ ଟୋଟାଲି।
ଆଉ ତୁ ଦୋଳି ଖେଳିବା କୁ ପୁଣି କେମତି କଣ ଯାଇ ଥିଲୁ।
ନା ନା ଦୋଳି ହେଲା କଣ କନି ଚାରିଟା ବେଳେ ମୁଁ ଗନି ବାହାରିକି ଗନି ଦୋଳି ଖେଳିବା ପାଇଁ ଚା ଚାରିଟା ବେଳଟୁ ବର୍ଷା ଆସିଲା କିନ୍ତୁ ବର୍ଷା ହେଲା ନି ତିପେ ଟୁପେ ଟୁପେ ପକେଇଲା। ଆଉ ହେଲାନି ବର୍ଷା ତା କିଛି ସମୟ ପରେ ତା ଅଧଘଣ୍ଟା କି ପନ୍ଦର କୋଡିଏ ମିନିଟ ରେ ବର୍ଷା ହେଲା ଜୋରରେ ବର୍ଷା ହେଲା ସେଇଠି ମୋର ସାଙ୍ଗଟା ଘରେ ରହିଗଲି ତାପରେ ଏଇ ଆସିନି ସେଇ ଆଠ ଘଣ୍ଟା ବେଳେ ଆସିନି।
କଁ ହଁ ତମ ଝିଅ ଆସଛିନା?
ହଁ ଆମ ଝିଅ ମୁଁ ସବୁ ଯାଇଥିଲୁ ଆମେ ବା ଦୋଳି ଖେଳିଆ ପାଇଁ ଆମ ଝିଅ ଏଇ ଘରେ ବସିଛି ଆସିକି।
ଆ ହଁ ମୁଁ ଏଇ ପୁଅକୁ ଧରିକି ଖେଳଉଛି ତାକୁ ଆଉ କଣ କରିମି ଆକାଶ ବି ଆକାଶ
ଆକାଶ ଏଇ ଡ୍ରେସ ପିନ୍ଧିକି ବାହାରୁଛିି କାଲି ଦୋଳି ବି ଦୋଳି ଯିବ ତ ଖେ ଦୋଳିିକାଲି ଯୋଉ ଯି ବ ଖେଳିବା ପାଇଁ ନା କଣ ସେ ଯିବ ପାଇଁ ବୁଲାବୁଲି କରିବା ପାଇଁ ଯିବ ନା କଣ ସେଇ ବିପ ନୂଆ ଡ୍ରେସ ଆଣିଥିଲା ସେଇ ଡ୍ରେସ ପିନ୍ଧିକି ଦେଖୁଛି ତାକୁ ଭଲ ଲାଗୁ ଚି କି ନାହିଁ। ହେଇଟା ପିନ୍ଧୁଛି ଦେଖ ଦେ କହୁଛି ଭଲ ଲାଗୁଛି ନା ଭଲ ଲାଗୁନି।
ଅ ହ କେତେ ଏ ରଜରେ କେତେଟା ଡ୍ରେସ୍ କରିଛି ଆକାଶ?
ଯାଇଥିଲା ମଝିରେ ଥରେ ଯାଇଥିଲା ଯୋଉ ବିଶାଲ୍ ଯାଇଥିଲା ଯାଇକି ନେଇକି ଆସିଥିଲା ତିନିଟା ଚାରିଟା ବେନିଅନ୍ ନେଇକି ଆସିଛି। ହେଲା ଶହେ ଅଣତିରିଶ ଟଙ୍କା ସବୁ ସବୁ ବେନିଅନ୍ ନେଇକି ଆସିଛି ଆଉ ଗୋଟେ ପ୍ୟାଣ୍ଟ ନେଇକି ଆସି ଛି ମାନେ ଫୁଲ୍ ପ୍ୟାଣ୍ଟ ଗୋଟା ନେଇ ନେଇକି ଆସିଛି ଆଉ ଗୋଟେ ଫୁଲ୍ ସାର୍ଟ ଗୋଟେ ନେଇକି ଆସିଛି। ହେଇଛି ତିନି ଚାରିହଳ ଡ୍ରେସ୍ କରଛି ପୁଣି ମୋ ଜେଜେମା କାମରେ ଏଇ ଯୋଉ ବ ସିକା ଯୋଉ ହେଲାନି ସେଥେରେ ପୁଣି ହେଇଥିଲା ତାର ଗୋଟେ ବେନିଅନି ହେଇଥିଲା ପ୍ୟାଣ୍ଟ ହେଇଥିଲା। ପେଣ୍ଡ ହେଇଥିଲା ସେ ରଜ ତିନି ଦିନି କଣ ତି ଚାରି ଦିନ ପାଞ୍ଚ ଦିନି ପିନ୍ଧିକି ଯାଇଁକି ବୁଲିକି ଆସିବ।
ହେଲା ଆର ଦୁମାର
ତାର ହେଇଚି ତାର ତିନି ଦିନଳ ତିନି ହଳ ଡ୍ରେସ୍ କରଚି ସିଏ ମା କାମକୁ ହେଥିଲେ ଗୋଟେ ହଳ ଡ୍ରେସ ସେଇ ଡ୍ରେସ ଆଉ ହେଲା ସିଏ ନିଜେ ଗୋଟେ ଡ୍ରେସ୍ ଅଡର କରିଚି ଦିଟା ଡ୍ରେସ ଅଡର କରିଚି। ସେ ନିଜେ ଦିଟା ଡ୍ରେସ୍ ଅଡ ମୋର ଆମ ମା କାମକୁ ଗୋଟେ ହେଇଥିଲା ଡ୍ରେସ୍ ଆଉ ମୁଁ ଗୁଟେ ଅଡର କ ଥିନି ସେଇ ଦିଟା ଡ୍ରେସ୍ ଆଉ କରିନାହିଁ ମୁଁ ସିଏ ତାର ତିନିଟା କରିଥିଲା ତିନିଟା କରିଥିଲା ସେଇଟା ତିନିଟା ତାର ପିନ୍ଧିବ ତା ତିନିଟା ରଜ ରେ। ତିନି ଦିନି ଯାଙ୍କେ ପିନ୍ଧିବ ଆଉ ଆଜି ଗୋଟେ ପିନ୍ଧିକି ଯାଇଥିଲା ପୁଣି କାଲି ଗୋଟେ ପିନ୍ଧିକି ଯିବ ପୁଣି ପହରଦିନ ଗୋଟେ ପିନ୍ଧିକି ଯିବ। ତମେ କରିଥିଲ ନା? ହଁ ସେ ପିଜି କରୁଚି ପିଜି ସ ସରିଗଲାଣି ତାର। ପିଜି ସରିଗଲାଣି ଯାଇ ଖାଲି ଯିବ ସାର୍ଟିଫିକେଟ୍ ଖାଲି ଯିବ ସାର୍ଟିପିକେଟ୍ ଟା ନେଇକି ଆସିବ ତାର। ପିଜି ସରିଗଲାଣି ଏଇଥର ବି ଏଡ ଦେଇଛି ସିଏ ବି ଏଡ ଦେଇଛି ଯଦି ହବ କରିବ ନ ହ ହବ ଯଦି ନାଇଁ ଆଉ ସିଟି ତ ବାହାରିଛି ସିଟି ଏଇଟା କରିବ ସିଏ ଏଇଥର କରିବ ସିଏ ସିଟି ପକେଇବ ଏଇଥର ପକେଇଛି ସିଟି ପକେଇଛି ଏକ୍ଜାମ୍ ଦବ ଯଦି ହବ ହବ ହବ ହବ ନାହିଁ ଆଉ ସେ ଆ ଥରେ ଦେଇଥିଲା ବାଜିଥିଲା ସିଟି ସେଥିରେ କଲା
ଶୁବୁ ନେଇଲୋ, ତମ ନେଟୱାର୍କ ପଳେଇଲା ନା କଣ? ଆ ନେଟୱାର୍କକୁ ଟିକେ ଆ। ହ୍ୟାଲୋ। ନେଟୱର୍କ ଟିକେ ଆସେ ପଳେଇଲା ବ ତମର ହୁଁ ହ୍ୟାଲୋ।
ଶୁଭିଲାନା ଏବେ।
ଶୁଭିଲା। ମୁଁ କହିଲି ସେ ସିଟି ଦେଇଥିଲା ସେତବେଳେ ପାଇଲା କଣ ପାଇଁ ଛାଡ଼ିଦଲା ନ କରିକି।
ସିଏ ସେତେବେଲେ ଗ୍ରାଜୁଏସନ୍ ଲାଷ୍ଟ ଗ୍ରାଜୁଏସନ୍ ଲାଷ୍ଟ ଇୟର ଥିଲା ନା- ସେଥିପାଇଁ ସିଏ ଆଉ ଛାଡିଦେଲା। କଲାନି ସେତେବେଳେ ଆଉ କେହି ବି କହିଲେନି କି ସେତେବେଳେ କରିିଥିଲେ ହେଇଥାନ୍ତା ଡିଷ୍ଟାନ୍ସ ନହେଲେ କରିଦେଇଥିଲେ ହେଇଥାନ୍ତା ସେତେବେଳେ ଆଉ କେହି କହିଲେନି କାହା ମୁଣ୍ଡରେ ଆଉ ବ ସେଥିପାଇଁ ସେ ଛାଡିଦେଲା ସେତେବେଳେ ଆଉ ତାପରେ ତ ଏଇ ପିଜି କରୁଛି। ପିଜି ସରିଲା। ପିଜି ସରିକି ତାପରେ ଏଇ ରହିଛି। ବି ଏଡ ଦେଇଥିଲା। ସିଟି ଟା ପରେ ଏଇତ ବାହାରିଛି ତ ଏଇ ଫର୍ମ ପକା ହେଲା ସେ ସେ ଯାଇ ଏକ୍ଜାମ୍ ହେଲା ବେଳକୁ ଅ ମାସ ଏକ୍ଜାମ୍ ହବ ଜୁଲାଇ ଲାଷ୍ଟ ଅଗଷ୍ଟ ଫାଷ୍ଟ ବେଳକୁ ଏକ୍ଜାମ୍ ହବ ସିଟିର। ଏବେ ରିସେଣ୍ଟ ପଇଲା ତାର ଫର୍ମ ସେ ଯାଇଁ ସେଇ ଦବ ଦେଇ ସାଇନେ ଯଦି ଯଦି ହବ ତାହା ହେନେ- କରିବ ଆଉ।
ସେତେବେଳେ ଯୋଉ କ ପାଇଥିଲେ କରିଦେଇଥିଲେ- ଡିସ୍ ଟା ଏକ୍ଜାମ୍ ଦେଇଦେଇଥାନ୍ତା ଭଲ ହେଇଥାନ୍ତା।
ସେତେବେଳେ ପୁରା ସୁବିଧା ଥିଲା। ସେତେବେଳେ ପୁରା ସୁବିଧା ଥିଲା ମାନେ କମ୍ ସେତେବେଳେ ଟାଇମରେ ପୁରା ସୁବିଧା ଥିଲା ମାନେ କମ ମାର୍କରେ ବି ହେଇଯାଉଥିଲା ସେତେବେଳେ। ଏବେ କିନ୍ତୁ ଅଧିକା ମାର୍କ ରଖିଲା ଆଳୁ ଯାଇକି ହଉଚି ଏଇ ସେତେବେଳଠି କଣ ସିଏ ବି ଅଳ୍ପ ପଢିଥିଲା ସେମିତି ପଢିକି ଦେଇ ନଥିଲା ନ ମାଲି ସେ ଅଳ୍ପ ପଢିକି ଯାଇକି ଦେଇଥିଲା ଯା ହଉ ବାଜି ଯାଇଥିଲା ତାର। ସେତେବେଳେ ଯଦି ସେ କରିଦେଇଥାନ୍ତା ଏତେବେଳକୁ ତାର ସରନ୍ତାଣି ସିଟି ସିଟି ସରିକି ଓଟିଟି ଫୋଟିଟି କିୟର କ୍ଲିୟର୍ କରିକି ଯାଇକି ଏତେବେଳକୁ ଚାକିରି କରନ୍ତାନି ସେତେବେକୁ ଯୋଉ ଯେତେବେଳକୁ ତାର ବାଜ ଜିଥିଲା
ଆଉ ଯୋଉ ବିଇଡି ଯୋଉ କରିବ ଯଦି ବି ଏଥିରେ ନହେଲା ନହେଲେ ଆନ୍ଧ୍ର ବିଇଡି କରିଦବ ଅସୁବିଧା କଣ ଅଛି କିଛି ତ ନାହିଁ।
ଆନ୍ଧ୍ର ବିଏଡ କରିବା ପାଇଁ କିଛି ଇଏ ନାହିଁ ସେଇଟା ପଇସା ଦରକାର ପଇସା ହେଇଛନ୍ତି ଦି ଲକ୍ଷ ଟଙ୍କା ଆନ୍ଧ୍ର ବିଏଡ ର। ଆନ୍ଧ୍ର ବିଇଡ ଦି ଲକ୍ଷ ଟଙ୍କା ଏଇ ନାଁ। ଷ୍ଟାଇପେନ୍ ହାତରେ କିଛି ନାହିଁ ଗଭମେଣ୍ଟ ବିଏଡ଼ଠାରେ ଷ୍ଟାଇପେନ୍ ମିଳେ ଗଭମେଣ୍ଟ ବିଏଡ଼ଠାରେ ଆମର ଷ୍ଟାଇପେନ୍ ମିଳେ ସେଲଫ ଫାଇନାନ୍ସ ରେ କନେ ବି ଷ୍ଟାଇପେନ୍ ମିଳିବ। କିନ୍ତୁ ଏତାରେ ଆନ୍ଧ୍ର ବିଏଡ଼ ରେ କଣ ଷ୍ଟାଇପେନ୍ ସେ ତାଙ୍କର କିସ୍ତି ଦାରିଆ ପଇସା। ତାଙ୍କର ଗୋଟେ କିସ୍ତିରେ ତାଙ୍କର ପଇସା ନେଇଯିବେ ଦଶପନ୍ଦର ହଜାର ନେବେ କୋଡିଏ କୋଉଟାରେ ପୁଣି କୋଡିଏ ହଜାର ନେବେ କୋଉଟା ପଚିଶ ହଜାର କୋଉଟା ତିରିଶ ହଜାର ଏଇଭଳିଆ କରିକରି ଆଉ ତୁ ଯିବୁ ଯୋଉ ଏଇ ଏକଜାମ ଦେଇତେ ଆନ୍ଧ୍ର ଯିବୁ ଏଗଜାମ୍ ଦେଇତେ ସିଏ ଗୁ ଟ୍ରେନରେ ଯୋଉ ଯିବୁ ତାଙ୍କୁ ବୁକିଂ କରିସ ସେ ଗୋଟ ଟେ ଏକ୍ଜାମ ଦେଇତେ ଯିବୁ ମିନିମମ୍ ପନ୍ଦର ହଜାର ଟଙ୍କା ନେବେ ସେ ଆଗତୁରିଆ ନେଇଯିବେ ଆଡଭାନ୍ସ ତୋ କତିରୁ। ଆ ତୁ ସେଠି ଯିବୁ ରୁମ୍ ସିଏ ନେବ ବେ ରୁମ୍ ରେ ରହିବୁ ସେଠି ଖାଇଆ ପିଆ ପୁଣି ଟ୍ରେନ ଖର୍ଚ୍ଚ ସେଠିଯୋଉ ଏକଜାମ୍ ହବ ସେଥିପାଇଁ ସେ ଆଗତୁରା ପଇସା ନେଇଯିବେ।
ଅ ହ। ମୁଁ ଭାବେ ବି ଡି ରେ ବୋଧେ ଷ୍ଟାଇପେନ୍ ମିଳିବ।
ଆନ୍ଧ୍ର ବି ଡି ରେ ଷ୍ଟାଇପେନ୍ ମିଳୁନି କେବଳ ଗମେଣ୍ଟ୍ ବି ଡି ରେ ଷ୍ଟାଇପେନ୍ ମିଳୁଚି ଆ ଆମର ସେଲ୍ଫଫାଇନାନ୍ସ ବି ଡି ନୁହେଁ ନା ସେଇ ସେଲ୍ଫଫାଇନାନ୍ସ ବି ଡି ରେ ହିଁ ଷ୍ଟାଇପେନ୍ ମିଳୁଚି ଏଟାରେ ଆନ୍ଧ୍ର ବି ଡି ରେ ଟା ତା ନି ହାତରୁ ଦେଇ ସେଲ୍ଫଫାଇନାନ୍ସ ବି ଡି ମାନେ ସେଟା ସେଇ ଗମେଣ୍ଟ ବିଏଡ କିନ୍ତୁ ତୁମେ ହେଟା ପଇସାଦେଇକି କରିବୁ ମା ମେ ଆମର ବର୍ଷକୁ ଏଟାଆମେ ଗଭମେଣ୍ଟ ବିଏଡ କଲେ କଣ ହେଲା ଆମର କମ ପାଞ୍ଚହଜାର ଚାରିହଜାର ଆଡଭା ହେଇଯିବ। ସେଟାକିନ୍ତୁ ତତେ ଦବାପାଇଁ ପଡିବ ବର୍ଷ କୁ କେତେ ତୁରନ୍ତ ଦବା ପାଇଁ ପଡିବ ପଞ୍ଚା ପଞ୍ଚାଲବେ ନା କଣ। ପଞ୍ଚାଲବେ ନା କେତେ ପଇଁଚାଳିଶ ହଜାର ନା ଏମିତି କେତେ ଲବେ ହଜାର ନା ଏମିତି କେତେ ଟଙ୍କା ଦବା ପାଇଁ ପଡିବ ଯେତିକି ଟଙ୍କା ଦବୁ ସେ କ ଟଙ୍କା ତୋର ସାଲେ ଯୋଉ ଇଏ ଆସିବ ଷ୍ଟାଇପେନ୍ ବି ଆସିବ। କିନ୍ତୁ ଗୋଟେ ଗୋଟେ ବର୍ଷ ତମକୁ କଷ୍ଟ କରିବା ପାଇଁ ପଡିବ ଗୋଟେ ବର୍ଷ ତମ ହାତୁ ରୁ ବାଜିବ ଯହାବି ହେଲେ ଯାହା ବାଜିବ ଯାହା ସେଇଟା ଷ୍ଟା ନା ଅର୍ ବର୍ଷ ସେଇଟା ସହଜ ହବ।
କରି ଦବ ସେଲ୍ପ ବିଡିି ଟା।
ସେଇଟା ବି ଗମେଣ୍ଟ ବଏଡ ସେଟା ବି ବାଜିବା ଦରକାର ମାନେ ଗମେଣ୍ଟ ବିଡି ଯେତିକି ନଉଛି ତାର ଗୋଟେ ଦି ମାର୍କ ଏଟା କମ ନଉଛି। ସେ ଗମେଣ୍ଟ ବି ଇ ଡି ଟା ଅଧିକ ନେଉଛି ଏଟା ତା ଗୋଟେ ଦି ମାର୍କ କମ୍ ଏଟା ବି ସେଇ ଗମେଣ୍ଟ ବିଏଡ ଜାଉଛି କିନ୍ତୁ ଏଟା ଆମେ ପଇସା ଦେଇକ ଫାଷ୍ଟ ଆମେ ଆଡମିଶନ୍ କରିବା ଯାହା ଫଳରେ ସେଟା ସେଟା ହେଲା କଣ କହନି ସେ ସେଟା ଖାଲି ଯିବୁ ପାଞ୍ଚ ଚାରି ପାଞ୍ଚ ହଜାର ଆଡମିଶନ୍ ହେଇଯିବ ସେଟାରେ ଷ୍ଟାଇପେନ୍ ଆସିବ ତମ ହାତରୁ ଏତେ ବାଜିବନି କିନ୍ତୁ ଏଟାର ଅଧିକା ଖର୍ଚ୍ଚ ହବ ନା ଯାହା ବି ହେଲେ। ପଇଁଚାଳସି ପଇଁଚାଳସି ଲବେ ହଜାର ହେଲାଣି ଗ ବି କିି ପିପେରିସନ ନେବେ ତମକୁ ଆର ବର୍ଷକୁ ଫେ ଟାଇଫନ୍ ଟା ଆସନେ ଆଉ ଏତେ ମାନେ ଇଏ ହବ
ଓ ହୋ। ମୁଁ ଭାବିଲି ବୋଧେ ଏମିତି ଯୋଉ ଆନ୍ଧ୍ର ବିଡି ଯେମିତି ସେଇଟା ସେମତି ନା କଣ।
ନା ନା ସେଟା ସେ ସିଟି ଟା ବି ଭଲ ସେ ସିଟି ଟା ବି କରିଥିନି ଏବେ ବି ସିଟିର ଜୁନିୟର ଟିଚର ବାହାରୁଛି ସବୁ।
ହଁ ଆଗରୁ ବାହାରୁ ନଥିଲା ଏବେ ବାହାରୁଛି।
ଏବେ ବହୁତ ପୋଷ୍ଟିଂ ବାହାରୁଛି। ଜୁନୟର୍ ଟିଚର। ଆଉ ସବୁଠୁ ଯଦି ବାହାରୁଛି ପୋଷ୍ଟିଂ କୋଉଠାରେ ଟିଚରସିପ ରେ ହିଁ ଅଧିକା ପୋଷ୍ଟିଂ ବାହାରୁଛି। ଆଉ କୋଉଠାରେ ପୋ କମ୍ପିଟେଟିଭ ଲାଇନ୍ ଗଲା ତ ସିଏ ତ ବର୍ଷ ବର୍ଷ ଧରିକି ପକେଇକି ରହୁଛି ସିଏ ଦେଖିଲା ବେଳକୁ କୋଉ ଦିନ ପୋଷ୍ଟିଂ ଦଉଛି କୋଉ ଦିନ ପୋଷ୍ଟିଙ୍ଗ ଦଉନି ପକେଇକି ରଖୁଛି ସେଇଭଳିଆ। ଆଉ ଟିଚର ର ସବୁଠାରୁ ପୋଷ୍ଟିଙ୍ଗ ଅଧିକ ଆଉ ସେଇଟା ଜା ବେଶୀ ସାଙ୍ଗେ ସାଙ୍ଗେ ସେଟା ମାନେ ଦେଇ ଦଉଛନ୍ତି ପୋଷ୍ଂ ଚାକିରି ସାଙ୍ଗେ ସାଙ୍ଗେ। ସାଙ୍ଗେ ସାଙ୍ଗେ ଭାରିଲା ଏକ୍ଜାମ ହେଲା ସାଙ୍ଗେ ସାଙ୍ଗେ ତାଙ୍କର ଦେଖାହେଲା ରେଜଲ୍ଟ ବାହାରିଲା ସାଙ୍ଗେ ସାଙ୍ଗେ ତାଙ୍କର ପୋଷ୍ଟିଙ୍ଗି ଦେବେ କିନ୍ତୁ ଏ କମ୍ପୁଟର ବର୍ଷେ ବର୍ଷେ ଦି ବର୍ଷ ଧରିକି ପକେଇକି ରଖୁଛନ୍ତି। ଦଉନାହାନ୍ତି ଆଜି ଏକ୍ସଯାମ ଘୁଞ୍ଚେଇ ଦଉଛନ୍ତି ତ କାଲି ଇଏ କରୁଛନ୍ତି ଗୋଟେ ଏକ୍ସଯାମ କୁ ଦି ତିନିଥର କ କରୁଛନ୍ତି କମ୍ପିଟେଟିଭ
ଆଉ ଯୋଉ ଏସଆଇ ଏକ୍ସମ ଯୋଉଟା ଇଏ ହେଇଯାଇଥିଲା ସେଟା?
ସେଟା ଏପର୍ଯ୍ୟନ୍ତ ହେଇନାହିଁ ଏକ୍ସଯାମ।
ସେଟା ଆଉ କଣ ହବନି କି ରହିଲା କି?
ସେଟା କୋଉ ଦିନଠୁଁ ହେଲାଣି ମୁଁ ଯେ ତ ସେଠି ଥିମି ସେବେଠୁ ସେଇଟା ବନ୍ଦ ହେଇଗଲାଣି ବିକି ଭାଇଙ୍କ ବାହାଘର ଯୋଉ ରହିଥା ହେଉଥିଲା ସେଇଦିନ ବନ୍ଦ ହେଇଥିଲା ପୋଷ୍ଟପଣ୍ଡ ହେଇଯାଇଥିଲା ଏପର୍ଯ୍ୟନ୍ତ ବି ସେଟା ହଉନି ଏପର୍ଯ୍ୟନ୍ତେ ବାହାରୁନି ତ ତାର ଆଡମିଟ କାର୍ଡ ଏ ପଯ୍ୟନ୍ତ କୋଉ ଦିନ ହବ କି ଦେଖଉନି ଏ ପଯ୍ୟନ୍ତ ଆଉ କୋଉ ଦିନ ହବ ବର୍ଷେ ଆସି ନା ସେଟା ଟୋଟାଲି ବି ଆସୁନାହିଁ କୋଉ ଦିନ ଦେଖୁ ହିଁ ନାହିଁ କୋଉ ଦିନ ହବ ସେଇଥିପାଇଁ ଆମେ କହୁଛି ସେ ଵ ବାହାରିଲା ବେଳକୁ ପୁଣି ବର୍ଷେ ଦି ବର୍ଷ ତିନି ବର୍ଷ ପରେ ସେ ବାହାରିଲା ବେଳକୁ ଏ ସବୁ ଏକ୍ସଯାମ ମାନେ ଇଏ କରିକି ରଖୁଛି ବହୁତ ମାନେ ଲେଟ କରୁଛି ବହୁତ ମାନେ ଇଏ କରୁଛି।।
ଏଇଠି ତ ହେଇଗଲାଣି ବର୍ଷେ ଉପରେ
ବର୍ଷେ ପରେ ହେଇଗଲାଣି ବା ଏଇଠି ବର୍ଷେ ସେ ବର୍ଷେ ଦେଢ ବର୍ଷ ହେଇଗଲାଣି କେବେଠୁ ହେଲାଣି ଆପଣ ଆଜି ନା ହେଇଛି କେବେଠୁ ହେଲାଣି ଏଇଟା
ଏମିତି କାହିଁ କରିଛନ୍ତି ସେମିତି ଷ୍ଟେ କରିଦେଲେ ପୁଣି ଦେ ତ କିଛି ସୋଲଭ ହେଇଗଲା ତାପରେ ରିକ୍ୟୁ ଟମେଣ୍ଟ ବାହାର କରି ସେମାନେ ତାଙ୍କର ପକେଇବେ ଏକ୍ସଯାମ ଦେଲେ
ହଁ ସେମିତି ସେ କରୁନାହାନ୍ତି ଏଇଭଳିଆ ପକେଇକି ରଖୁଛନ୍ତି ଯାହା ଫଳରେ ଏକ୍ସଯାମ ଘୁଞ୍ଚେଇ ଘୁଞ୍ଚେଇ ଆର ଆଇ ସେଇଭଳିଆ କଲେ ଆଉ ଏଟା ବି
ଆର ଆଇ ଟା ବି ବାହାରିନି।।
ଆରାଇ ବାହାରିଛିିବା ଏଇ ଏକ୍ସଯାମ ହେଲା ବା ପୁଣି ଆଉଥରେ ନୂଆ ବାହାରିଲାନି ଆଉ ଥ ଏକ୍ସଯାମ ହେଲା ପା ଏଇ ତ ଏଇଥର ଏକ୍ସଯାମ୍ ହେଲା ମୋର ବି ଏଡ ଏକଜାମ୍ ଆର ଆଇ ଏକ୍ସଜାମ୍ ଗୋଟେ ଦିନରେ ପଡିଥିଲା ମୁଁ ଗଲି ବି ଏଡ ଏକ୍ସଜାମ୍ ଦେଇତେ ଆର ଆଇ ଏକ୍ସଜାମ୍ ଦେଇତେ ଗନି ନି
ହୁଁ ହୁଁ ହୁଁ
ପଡି ଥିଲା ଗୋଟେ ଦିନରେ ଗୋ ଟାଇମମିଙ୍ଗ ଫୁଣି ଏକା
ହି ଶା
ପକେଇ ଦେଇଛନ୍ତି। ଆଉ ତୁ ଯିବୁ କୁଆଡୁ ଦୁଇକ ଯେମିତି ହେଇ ଥାଉ। ଏଠି ହେଇଯାଆନ୍ତୁ ନା ସେଠି ହେଇ ଯାଆନ୍ତୁ ଦିଟା ଏତେ ଅଲଗା ଅଲଗା ପଡିଥାନ୍ତେ।
ହୁଁ ହୁଁ ହୁଁ। ଅଲଗା ଅଲଗା ଟାଇମିଂ।